ସାର୍। ଭଲ ଅଛନ୍ତି? ଆଛା ଆପଣ ଏବେ କଣ କରୁଛନ୍ତି?
ସିଯା ଆଉ କଣ କରିବି ଆପଣ?
ହଁ ଏଇ ଫୋନ୍ ଦେଖୁଥିଲି ଆଉ
ଓହୋ। ଆଉ ରଜ ପର୍ବ କେମିତି କଣ ଗଲା?
ମୋର ତ ପୁରା ଭଲ ଯାଇଛି, ଆପଣଙ୍କର?
ମୋର ତ ଦେହ ଖରାପ ରେ ଯାଇଛି।
ମୋର ଭଲ ଯାଇଛି ମାନେ ମୁଁ ପୁରା ବୁଲିଥିଲି। ଆମର ରଜ ମହୋତ୍ସବ ହଉଥିଲା ନା
କୋଉଠି ରସୁଲ୍-ଗଡ୍‌ରେ?
ନା ନା ମୁଁ ଯାଇଥିଲି ଆମର ସାମନ୍ତରାପୁରରେ ଗୋଟେ ହଉଥିଲା। ହଁ ସେଠିକି ଯାଇଥିଲି। ଆଉ ଆମର ଉତ୍କଳ କ୍ୟାଲେରିୟମ୍ କଳ୍ପନା ସେଠି ବି ହଉଥିଲା।
ଆଚ୍ଛା।
ଆଉ ଏମିତି ପଟ ରିକା ସାଙ୍ଗମାନାନଙ୍କ ସହିତ ହୁଁ।
ରଜ ତ ମେନ୍ ଦୋଳି ଆଉ ପିଠା ପିଠା କଣ ଖାଇଥିଲ?
ଅ ପିଠା ହେଇଥିଲା ଚକୁଳି ପିଠା ଆମର କାକେରା ଆଉ ଆମର କହିଲା ସେ ଯୋଉ ଆରିଶାରିକା ବହୁତ ସାରା ହେଇଥିଲା ମଣ୍ଡା ପିଠା ଆଉ ରଜର ମେନ ହଉଛି ପୋଡ ପିଠା। ଆଉ ରଜ ପାନ।
ରଜପାନ ଖାଇଛ?
ହଁ ବହୁତ ସେଇଟା ଆଉ ପଚାରିବାକୁ ପଡିବ?
କେମିତି ଲାଗୁଥିଲା?
କେମିତି ଲାଗୁଥିଲା ମାନେ ବସିଲେ ଭଲ ଲାଗିବ ନା।
ଓ ପାନ ଭଲ ଲାଗେ?
କାଇ କିି ନ ଭଲ ଲାଗେ। ମାନେ ରଜ ପାନ ଟା ହିଁ ଭଲ ଲାଗେ।
ଅଡିିକ ସବୁ ପ୍ଲେବର ଆଉ ଭଲ ଲାଗିବ ଆଉ।
ହୁଁ ହୁଁ।
ମରା ଖାଇନି କେତେଲ କେ ହଁ ଜାଣିନି।
ରଜପାନ କେବଳ ରଜରେ ହିଁ ଖାଇବାକୁ ମିଳେ ନା।
ହଁ।
ସେଥିପାଇଁ ତାର ମଜା ଅଲଗା।
ଆଚଛା।
ଆଉ ଆପଣ ତାହେଲେ କୁଆଡେ ବୁଲି ନାହାନ୍ତି ରଜରେ?
ମୁଁ ନାଇବା କୁଆଡେ ବୁଲିିନି। ଘରେ ରହି ରହି ମୋ ଟାଇମ ପଳେଇିଲା। ଆ ଡ୍ରେସ୍ ହେଲା ନା କିଛି ହେଲା। ରଜ ଏଥର ପୁରା ମୋର ବେକାର।
ଆଛା ଆଉ ଶୀତଳ ଷଷ୍ଠୀ?
ଶୀତଳ ଷଷ୍ଠୀ?
ଶିବ ବିିବାହ? ଜାଣି ନାନ୍ତି ସେ ବିଷୟ ରେ? ରଜ ପରେ ଶୀତଳ ଷଷ୍ଠୀ ଥିଲା ନା।
ମୁଁ କାଇ ଜନ ତ ସେଇ ପରା କଣ।
ଆପଣ ଜାଣିନାହାନ୍ତି?
ନା ତ।
ଶିବ ବିବାହ ହଉଛି ଶୀତ ଷଷ୍ଠୀ ହଉଛି ଶିବ ବିିବାହ ସେଦିନ ମହାଦେବ ପାର୍ବତୀଙ୍କୁ ମ୍ୟାରେଜ କରନ୍ତିୁ ଆଉ ସେଇଟା ହଉଛି ଫଷ୍ଟ ଲଭ୍ ମାରେଜ।
ଜାଣିନି କାଇ ଏଇଟା।
ହଁ ସେଇଟା ଲିଙ୍ଗରାଜ ମନ୍ଦିରରେ ଅ ପାଳନ କଛି ଆଉ ବହୁତ ହି ଧୁମଧାମରେ ପାଳନ କରା ଯାଏ ବହୁତ ଲୋକ ଆସନ୍ତି ସେଦିନ। ଯେମିତି ପୁରୀ ରଥଯାତ୍ରାକୁ ଅ ବାହହାର ଲୋକ ଅଛନ୍ତି ସେମତି ଶୀତଲ ସଷ୍ଠୀ କୁ କୁଆଡୁ କୁଆଡୁ ଲୋକ ଆସିଥାନ୍ତି ଆଉ ଯୋଉ ଦିନ ପର ରିଟର୍ଣ କରନ୍ତି ମାଙ୍କୁ ନେଇକି ସେଟା ରାତି ସାରା ପ୍ରଶସନ ଚାଲେ।
ଆଚଛା ମୁଁ କାଇ ଶୁଣି ନେଇଡାକ କେବେ। ଭୁବନେଶ୍ୱରରେ ଏକା ହୁଏ?
ବହୁତ ଜାଗାରେ ହୁଏ ମୁଁ ତ ଦେଖିଛି ଭୁବନେଶ୍ୱର ସମ୍ବଲପୁର ବହୁତ ଜାଗାରେ ଦେଖିଛିୁ। କିନ୍ତୁ ଭୁବନେଶ୍ୱରରେ ଯେହେତୁ ଆମେ ରହୁଛିୁ ତ ଭୁବନେଶ୍ଵର ପ୍ରତିିବର୍ଷ ଆମେ ଦେଖୁ।
ମୁଁ ଭୁବନେଶ୍ୱର ରେ ରହିଲା
ଆପଣ ତାହେଲେ ଜାଣିନାହାନ୍ତି। ଆଉ ଏମିତି ନାହିଁ ଯେ ଏମତି ନର୍ମାଲି ହୁଏ ଠାକୁରଙ୍କ ମ୍ୟାରେଜ ରେ ଯୋଉ ହୁଏ ଅ ଯେମିତି ଆମର ମାନଙ୍କର ସମସ୍ତଙ୍କର ହଉଛି ଓଡିଆରେ ଯେମତି ସଂସ୍କୃତି ଯେମତି ଯାହା ରୁହେ ସେମିତି ଅ ଠାକୁରଙ୍କର ବି ଠିକ ସେଇଭଳିଆ କଉଡ଼ି ଖେଳ ହଉ ତାପରେ ଯେମିତି ଯାହା ବିି ହୁଏ ଠାକୁରଙ୍କର ବି ଠିକ ସେ ହୁଏ।